ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହାଲୋ ହାଲୋ।
ହ୍ୟାଲୋ କଣ କରୁଚ?
ହାଲୋ କଣ କରୁଚ କିଛି ନାହିଁ ଏଠି ବସିଛି।
ଆଉ ଖାଇସାରିଲଣି? ଇକୋ ହଉଛି ଇକୋ ହଉଛି।
ହ୍ୟାଲୋ ଏବେ ସୁଵିଲାକି?
ହଁ କଣ ଖାଇ ସାରିଲଣି? କଣ ଖାଇଲ?
ହଁ ହଁ ଖାଇ ସାରିଲାଣି ପରଟା ଆଳୁ ଭଜା ତମେ?
ମୁଁ ଚକୁଳି ଛେନାପୋଡ।
ୱାଓ।
ଆଉ ଖରା କେମିତି ହେଇଛି?
ଖରା ବହୁତ ହିଁ ହୋଉଛି ତମଆଡ଼େ?
ଏପଟ ବି ବହୁତ ହଉଛି ଆଉ ଆଜି ରୋଷେଇ ବାସ କଣ?
ଆଜି ପୁରା ସାଧା ଉପରେ ଆଉ ଗୁରୁବାର ଯେହେତୁ ସାଧା।
ସାଧାରେ କଣ ବା ଭାତ ଡାଲମା?
ଭାତ ହୁଁ ଭାତ ଡାଲମା ଛୁଇଁ ଆଳୁ ଭଜା ପାମ୍ପଡ
ଓ ହୋ। ଆଉ ସକାଳ ପାଠ ଆମର ବି ସେଇ ଭାତ ଡାଲମା ଆଉ କଣ ଉଠେଇ
ହୁ ହୁଁ
ଆଉ ଖାଇ ସାରିଲଣି ତାହେଲେ ରୋଷେଇ ସରିଲାଣି?
ହଁ ରୋଷେଇ ସରିଲାଣି ଖାଲି ପାମ୍ପଡଟା ଛଣାହବ ଆଉ
ଓହୋ ଆଉ ସକାଳୁ ପାଠ ପଢି ସାରିଲାଣି?
ହଁ।
ଆଉ ଡାଲମା କେମିତି କଲ ଡାଲମା ଟିକେ କେମିତି ହୁଏ କହିଲ?
ଡାଲମା ପରିବା ସବୁ କଟା ହେଯାଉ ଯାହା ସବୁ ପରିବା ଥିବ ଆଳୁ ବାଇଗଣ କଖାରୁ
ହୁଁ ତାପରେ
ତାପରେ ବିନ୍ସ
ସବୁ ପରିବା କାଟି ସାରେ
ପୋଟଳ?
ହଁ ପୋଟଳ ବି ପରିବା ସବୁ କାଟିଦବ ଅ ତାପରେ ଆଳୁ ପୋଟଳ ତାପରେ ସେଟା ଦେଇ ପାଣି ଦେଇ ଦେଇକି ସିଝେଇଦବ କିଛି ସମୟ ସିଝେଇ ଗଲା ପରେ ଡା ଡାଲିଟା ପକେଇବ ଡାଲି ଫୁଟି ଆସ ବଲାବେଳେ ଟମାଟର ଆଉ ଇଏ ପକେଇବା କଣ କହିଲୁ ବାଇଗଣଟ ଏ ପରିବା ଗୁଡା ଅଳ୍ପ ସିଝେ ନା ତାପରେ ପକେଇକିରି ଗଡ଼େଇ ଦେବ ଲୁଣ ହଳଦୀ ପକେଇବ ତାପରେ ଡାଲି ଟା ଅଧା ଅଧି ମାନେ ଏଟି ମୂଳିଆ ସିଝିଲା ପରେ ଓହ୍ଲେଇ ଦେଇରେ ଫେରେ ତେଲ କି ଘିଅ ସେଇଟା ତୁମ ଉପରେ ଡିପେଣ୍ଡ କରେ ଆଉ ଲଙ୍କା କା ଆଉ ଫୁଟଣ ଜିରା ପକେଇବେ ତଡ଼କାଟା ମାରିଯାଉ ଛୁଙ୍କ ମାରିଦେବ ଆଉ
ତାପରେ ଡାଲମା ହେଇଗଲା ଇଜି ଅଧଘଣ୍ଟାରେ ଡାଲମା ହେଇଯାଉଥିବ
ହଁ କାଇଁ ତୁମକୁ ଡାଲମା ଆସେନି କି
ନା ନା ମତେ ଡାଲମା ଭଲ ଲାଗେନି ମୁଁ ଡାଲି ଭଲ ଲାଗେ
ସାଧା ଡାଲି
ହଁ। ଆଉ ଆଉ ତମର ଏକଜାମ କିଛି ନାଇଁ ଏବେ
ନାହିଁ ସେମ ଏକ୍ଜାମ ନାହିଁ କିଛି ଏବେ
ପଢାପଢି ତାହେଲେ ଚାଲିଛି ତମକୁ କୋଉ ସବଜେକ୍ଟ ଭଲ ଲାଗେ
କିଛି ବି ଭଲଲାଗେନି
କହୁନା କଉ ସବଜେକ୍ଟ ଭଲ ଲାଗେ।
କିଛି ବି ଭଲଲାଗେନା କୋଉ ସବଜେକ୍ଟ ବି ଭଲ ଲାଗେନି
କଣ ପାଇଁ ଏ ତାହେଲେ ପଢୁଛ କେମିତି
ସେମିତି। ତୁମକୁ କୋଉ ସବଜେକ୍ଟ ଭଲ ଲାଗେ ମ୍ୟାଥ ବୋଧେ ଆଉ
ହଁ।
ମ୍ୟାଥ ରେ ତମେ ପୁରା ପ୍ରୋ।
ହଁ। ଆଉ ଆଉ ସଜନା ଛୁଇଁ କେମିତି କଣ ଭଜା ଭାଝି ଯୋ।
ତାକୁ ଘାଣ୍ଟ କରିଦେଇଛୁ।
କେମିତି ହୁଏ ଘାଣ୍ଟ?
ତମ ଆଡେ ବୋଧେ ସଜନା ଛୁଇଁ ଘାଣ୍ଟ ହୁଏ।
ହଁ ବେଶର ହେଇକି ପଡ଼ିକି ହୁଏ।
ଓହୋ ତାହେଲେ କହିଲ କେମିତି ହୁଏ?
ମୁଁ ବା ଜାଣିନି ତମେ କେମିତି କରିଛ କହୁନା।
ମୁଁ ଜାଣିନି ବା ମୁଁବି ତ ଭାଜିଛି।
ଆଉ ଭଜା କେମିତି ହୁଏ?
ସଜନାକୁ କାଟିକିରି ଆଳୁ ସଜନାକୁ ସିଝେଇଦେବା ପାଣି ଆଉ ଲୁଣ ହଳଦି ଦେକିରି ସେଡା ସିଝେଇ ଗଲା ପରେ ତାକୁ କାଢି ଦେଇକିରି ସେଥିରେ ତେଲ ଫୁଟଣ ଲଙ୍କା ତାପରେ ସେଇ ସଜନା ଆଉ ଆଳକୁ ପକେଇଦବ ତା ଭାଜି ଭାଜିବ ଭାଜିବ ଭାଜି ହେଇଗଲା ପରେ ଭଜା ସରିଲା ଆଉ କଣ।
ଏମିତି ତାହେଲେ ହୁଏ। ବଢିଆ ତାହେଲେ ଆଉ ଏ ଖରାକୁ ତାହେଲେ ସଜନା ଭଲ।
ହୁଁ।
ଆଉ ଘରେ ସମସ୍ତେ କଣ କରନ୍ତି?
ଘରେ ସମସ୍ତେ ଅଛନ୍ତି ବସିଛନ୍ତି।
ଆଉ ଏଥର ତମେ ସଜନା ଘାଣ୍ଟ କରିବ ହେଲା ମୁଁ ତମକୁ ଶିଖଉଛି କେମିତି କରିବ।
କୁହ।
ସଜନା ଆମ ଓଡିଶାର ଏକ ସ୍ଵାଦିଷ୍ଟ ତରକାରୀ। ସଜନା ସାଧାରଣତଃ ଆଳୁ ଓ ବିଭିନ୍ନ ମସଲା ଦ୍ଵାରା ଏହାକୁ ପ୍ରସ୍ତୁତ କରାଯାଏ। ଭାତରେ ଏଇଟା ଖାଇବାକୁ ଭାରି ସୁଆଦିଆ ଲାଗେ। ଆମେ ସଜନାକୁ ଫାଷ୍ଟ ଧୋଇଦବା। ତାପରେ ତାକୁ ମଝିରୁ ଛୋଟ ଛୋଟ ପିସରେ କାଟିଦବା। ତାପରେ ଆଳୁକୁ ବି ସେଇ ସେମ୍ ଛୋଟ ଛୋଟ ସାଇଜିରେ କାଟିଦବା। ତାପରେ ତେଲରେ ଅଳ୍ପ ତେ କଡ଼େଇରେ ଅଳ୍ପ ତେଲ ଦେଇକି ସେଥିରେ ଜିରା ତେଜପତ୍ର ପକେଇ ଘା ଟିବା ଫୁଟି ଯାଇଥିଲେ କୁଟା ପିଆଜ ଦେଇ ଗୋଲ୍ଡେନ୍ ବ୍ରାଉନ୍ ହବା ପର୍ଯ୍ୟନ୍ତ ତାକୁ ଭାଜିବା। ତାପରେ ଆମେ ଅଦା ରସଣକୁ ଭଲ ଭାବରେ ପେଷ୍ଟେ ଗ୍ରାଇଣ୍ଡିଙ୍ଗ୍ କରିଥିବା। ଆଉ ଅଦା ରସୁଣ ଯୋଉ ପେଷ୍ଟେ ପକେଇଦବା ତାକୁ ସେ ପିଆଜ ଭଜା ଏ ଯୋଉ ପିଆଜ ଯଉ କଷା ହେଇଥିବ ସେଥିରେ ପକେଇବା ତା ଦେହରେ ଟମାଟୋ, ହଳଦୀ, ଲଙ୍କାଗୁଣ୍ଡ, ଜିରା, ଗୁଣ୍ଡ ଧନିଆ ଗୁଣ୍ଡ ଦେଇ ମସଲାକୁ ଭଲ ଭାବେ ଭାଜିବା ତାପରେ ଯେତେବେଳେ ମସଲାରୁ ତେଲ ଛାଡ଼ିବ ସେତେବେଳେ ଆଳୁ ଆଉ ସଜନା ଛୁଇଁଙ୍କୁ ପକେଇଦବା
ହୁଁ।
ସ୍ଵାଦ ଅନୁସାରେ ଲୁଣବି ପକେଇବା ତାକୁ ପନ୍ଦର କୋଡ଼ିଏ ମିନିଟ୍ ସେମତି ଛାଡ଼ିଦବା ସଜନା ଆଳୁ ଯେତେବେଳେ ଭଲ ଭାବରେ ସିଝିଯିବ ତାକୁ ଘାଣ୍ଟିବା ତାକୁ ଘାଣ୍ଟ ରୂପରେ ଆସିବ ତାପରେ ଲାଷ୍ଟକୁ ଗାର୍ନିସିଂ ପାଇଁ ଧନିଆ ପତ୍ର ଛିଟି ଗରମ ଗରମରେ ଖାଇବା ସଜନା ଘାଣ୍ଟ ଭାତ ଡାଲି କିମ୍ବା ରୁଟି ସହିତ ଅତ୍ୟନ୍ତ ସୁଆଦିଆ ଥାଏ। ବୁଝିପାରିଲ?
ଆଜ୍ଞା।
ଏବେ ଏହାକୁ ରୋଷେଇ କରି ମତେ କହିବ କେମିତି ଲାଗିଲା?
ହୁଁ। ସଜନା
ସଜନାରେ କଣ ଥାଏ ସଜନାରେ କଣ ଥାଏ ମାନେ?
ମାନେ କଣ ଭିଟାମିନ୍ସ୍ ଥାଏ କି କାର୍ବୋହାଇଡ୍ରେଟ୍ ଥାଏ କି ପ୍ରୋଟିନ୍ ଥାଏ କଣ ଥାଏ?
ପ୍ରୋଟିନ୍ ଥାଏ।
ତାହେଲେତ ତମେ ସବୁ ଜାଣିଚ?
ହଁ ତମେ ଜାଣିନନା କଣ?
ନା ପା।
ସଜନାରେ ବହୁତ୍ ସାରା ପ୍ରୋଟିନ ମଧ୍ୟ ଥାଏ ସେଥିରେ ଆମିନୋ ଏସିଡ ଲୁସନ୍ ଭ୍ୟାଲନ୍ ଆଇସୋଲସନ୍ ଫିଓନନ୍ ଏ ସବୁ ରହିଥାଏ ଏହା ସହିତ ଭିଟାମିିନ ଏ ଭିଟାମିନ୍ ସି କ୍ୟଲସୟାମ ଆଇରନ୍ ପୋଟ ସିୟମ୍ ପ୍ରଚୁର ପରିମାଣରେ ଥାଏ।
ତମେ ମୋତେ ଚାର୍ଟ ଜିପିଟ୍ କହୁଚ?
ନା ନା ନା।
ନା ଗୁଗଲ୍ କରୁଚ?
ନା ନା ସେଗୁଡ଼ା ସବୁ ଜାଣିଚୁପା ପାଠ କଣ ପଢିନୁ ଆମେ। ସବୁବେଳେ ଦିନକୁୁ ପାଞ୍ଚ ଛଅ ଘଣ୍ଟା ପଢୁଚ ତମେ ଏଗୁଡ଼ା ଜାଣିନ?
ହ ସେଥିପାଇଁତ ତମକୁ ପଚାରିଲି ତମେ
କୁହ ଆଉ ଘରେ ମମି ଆଉ ଆସିଲେଣିି?
ନା ଆସିନାହାଁନ୍ତି।
ଆଉ ଗରମରେ କେମିତି ରହୁଚ ତମେ?
ପାଣି ଭିତରେ ଡୁବିକିରି।
ହୁଁ ହୁଁ ଗାଧୋଇ ସାରିଲେଣି ତାହାଲେ?
ନା ନା ଆମେତ ଗରମ ହଉଚିନା ପାଣି ଭିତରେ ଡୁବିକି ରହୁଛୁ। ଯାଇକିରି ପୁଣି ବର୍ଷା ଦିନେ ବାହାରିବୁ।
ବଢିଆ ଆଉ।
ତୋମେ ରହୁନ କି।
ନା ନା ମୁଁ ସକାଳୁ ଉଠିକି ଗାଧେଇ ସାରିଲିଣିି, ଏବେ ଟିକେ
ତୋମେ ବୋଧେ ଗାତ କରିକି ପଶି ଯାଉଛ ମାଟି ଭିତରେ।
ନା ନା ଏ ପଢାପଢି ଟିକେ କରିବା।
ତୋମେ କେତେ ଘଣ୍ଟା ପଢୁଛ? ଦଶ ଘଣ୍ଟା?
ନା ନା ମୁଁ ଘଣ୍ଟେ ଦି ଘଣ୍ଟା ପଢୁଛି। ଆଉ ପାଞ୍ଚ ଛଅ ଘଣ୍ଟା ପଢି ପାରିବୁନି। ଘଣ୍ଟେ ଦି ଘଣ୍ଟା ପଢୁଛି ଆଉ। ତୋମେ ସିନା ସକାଳ ପାନ୍ସଟା ରୁ ଉଠି ପଢୁଛ। ତୋମର ଏକ୍ଜାମ୍ ବି ଆସୁଛି।
ତୋମର ଆଇକ୍ୟୁ ପାୱାର୍ ଅଧିକ ନା ଘଣ୍ଟେକେରେ ସେଥିପାଇଁ ହେଇଯାଉଛି ସବୁ ଆଉ।
ଆଉ ଲେମ୍ବୁ ପାଣି ପିଅ ଖରାଦିନେ, ଲେମ୍ବୁ ପାଣି ଭଲ।
ଲେମ୍ବୁରେ କଣ ଥାଏ?
ଲେମ୍ବୁ ର ଭିଟାମିିନ୍ ଥାଏ।
ଲେମ୍ବୁ ରେ କୋଉ ଏସିଡ୍ ଥାଏ?
ଜାଣିନି।
ଜାଣିନ।
ହୁଁ, ଭିଟାମିିନ୍ ସି ଥାଏ। ହଉ ଏବେ ତ କଲ୍ ର ସମୟ ହେଇ ଯାଇଛି ନେକ୍ସଟ୍ କଲ୍ ରେ କଥା।
ହଉ ଠିକ୍ ଅଛି।